ହାଲୋ।
ହଁ ହାଲୋ ଶୁବୁଚି? ଛାତ ଉପରେ।
ଛାତ ଉପରେ ଙ୍କମାଙ୍କଡ଼ ଗୋଢଉଚୁନା କଁ।
ହଁ ମାଙ୍କଡ଼ ଆସିଥିଲେ ପିଜୁଳି ଖାଇକି ପଳେଇଲେ ମୁବସଚି ଥଣ୍ଡା ଲାଗୁଚି ଆଉ।
ପିଜୁଳି ଖାଇବାକୁ ପଳେଇ ଆସିୁଚନ୍ତି ମାଙ୍କଡ଼ ଦଳ।
ହଁ। ଆଉ ତମେକଣ କରୁଚ?
ବାଡ଼ି ନେଇଚୁନା ନହେଲେ ମାଙ୍କଡ଼ ଗୋଡ଼େଇକି କାମୁଡ଼ିଦେବେ?
ହଁ ବାଡ଼ିଅଛି ତମେକଣ କରୁଚ? ହାଲୋ।
ହଁ। ଶୁବୁନେଇଲୋ ତୋକଥା। ଯାଣିଲୁନା ମୋକଥା ତତେ ସୁବୁଚିନାଁ।
ହଁ।
କିନ୍ତୁ ତୋରଟିକେ ଏଇ ଶୁବୁନେଇଁ।
କଣ କରୁଚ।
ମୁଏଇ ଯାଉଚି ଅଟା ଦଳିବି ଖାଇଥୁଲି ଏଇନା ଗୁରୁବାରେତ। ଯାଇଥାନ୍ତି ଅଟା ଦଳିବାକୁ ଗରମ ହଉଚି ବେଣୁସୁ ଟିକେ ରୋଷେଇ କରିଦେଇଥାନ୍ତି। ଆଉ ମୁକଇଲି ଦେଖିଆ ନଣନ୍ଦରାଣୀ କଣ କରୁଚନ୍ତି।
ନଣନ୍ଦରାଣୀ ବୁଲୁଚନ୍ତି ଛାତ ଉପରେ।
ଇଏ ସେଠି ଯାହା କୋଉଚୁ ଉଁ କାମ ଧନ୍ଦାତ କରୁନ ବସିଚୁ ଖାଉଚୁ ବୁଲୁଚୁ ତୋର କଣଅଛି ଚିନ୍ତା।
ହଁ। କଁ କାମ କରିମି କାମ ତ ଘରେ ବୋଉ ସବୁ
ଆଉ କାମ କଲେ ହେ ନାଁ ଦେହଟା ଝଡ଼ିବ ମୋଟ କାଟିଆ ଲୋକଟା ଆଉ ଚାଲିପାରୁନି।
ହଁପା।
ସତୁରି ଅଶୀ କେଜି ଖଣ୍ଡେ ହବୁ ଏଣିକି ଟିକେ ଜିମ ଯା।
ଯିବା ଆଉ ବୁଝିଦିଅ ଗଟେ ଯିବା। କଣ କହୁଚ ବୁଝିଦବ ନା?
ଉଁ।
କଣ ଏଇ କଣ କଉଚ? ହୁଁ।
ବୁଝିଦବ ନା। ବାହାରୁକୁ ଆସୁନା ଭିତରେ ଶୁଭୁନି ତୁମ କଥା।
ବାହାରୁକୁ ଯିବି?
ବାହାରକୁ ଆସ ଭିତରେ ଶୁଭୁନି ହଁ।
ଏ ଭଲ ସବୁଚି ଲୋ ବାହାରକୁ ଯାଇଥିଲିପା ମୋଟେ ଶୁବିଲାନେଇ।
ଉଁ ହୁଁ। ଆଉ ରୋଷେଇ କଣ କରିଥିଲ ଆଜି ଖରାବେଳେ?
ଡାଲି ହେଇଚି ବାପ୍ ହେଲା ନା କୋଉ ଦିନ ଯିବ ଆଉ କୋଉ କଲେଜରେ ପଢିବ?
ହଁ ସେ ସେଇ ଟାଉନରେ ପଢିବ ବୋଲି ବୁଝାବୁଝି ଚାଲିଛି। ଟାଉନରେ ପଢିବ ବୋଲି ବୁଝାବୁଝି ଚାଲିଛି ଆଉ
ହଁ ଏଇ ଟିଭିି ଦେଖୁଥିଲି ବା ତୋ କଥା ମନ ପଡିଲା। ଆ ପତାକା ବାନା ଯୋଉ ଜଗନ୍ନାଥ ଚ୍ୟାନେଲ। ସେଇଟା ଦେ ପୁରୀ ବାନା ଲଗା ହଉଥିଲା ଏଇନା ଭାଗବତ ପଢୁଛି। ଶୁଣିଥାନ୍ତି ଟିକେ ଏଠି ଗରମ ହଉଛି ତ ପଳେଇଆଇଲି ପୁଣି ଘରକୁ
ହଁ ବା ଗରମ ଭାରି ଜୋରେ ହଉଚି। ଆଉ ରୋଷେଇ କଣ ହବ ଆଜି ରାତିରେ? ହ୍ୟାଲୋ। ହ୍ୟାଲୋ। ହଁ ଶୁଭୁନି କି ହଁ। ହଁ ମତେ ଶୁଭୁଛି।
ତୋର କିଛି ଆସୁନି ଭଲସେ।
କାହିଁକି ମୋର ତ ନେଟୱାର୍କ ଫୁଲ ଅଛି। ମୋର ନେଟୱାର୍କ୍ ଫୁଲ ଅଛି ମୋର ନେଟୱାର୍କ ଫୁଲ ଅଛି।
ହୁଁ ଏ ପୁଅ କୁ ଯାଉଛି ଡାକିବି ସନ୍ଧ୍ୟା ଦବ ଏଇନା ଟିସନରୁ ଆସିଲା। ଆଜି ସ୍କୁଲ ଯାଇଥିଲା ତ ସକାଳୁ। ଆଜି ଖେଳକୁଦ ହେଇନି ଆସିକି ସାଙ୍ଗେ ସାଙ୍ଗେ କହିଲା ଯାଉଛି ଟିକେ ଖେିଳିକି ଆସିବି।
ଆଉ ରାତିରେ କଣ ରୋଷେଇ ହବ?
ହଁ। ହଁ କହ?
ରୋଷେଇ କଣ ହବ ଆଜି?
ଉଁ।
ରୋଷେଇ
ଆଉ କଣ ଖାଇଥିଲୁ ଆଜି?
ଆଜି ଖାଇଥିଲି ଭାତ ଗୋଟେ ଶାଗ ତରକାରୀ ହେଇଥିଲା। ଆଉ ଶାଗ ଭଜା ମିକ୍ସଚର୍ ଆମ୍ବ। ହୁଁ।
ହଉ ଏନ ତ ଭଲ ଫସଲ ହେଲାଣି ତମର
ହଁ କାକୁଡି ଖିଆ ହଉଛି ଶାଗ
କଲରା ଲଗେଇଚ ନା ନା ଖାଲି କାକୁଡି?
କଲରା ଲଗାହେଇଛି। ଲଗେଇ ହେଇଛି କିନ୍ତୁ ବାହାରିନି କଲରା କାକୁଡି ବାହାରୁଛି ଏବେ।
ହୁଁ ହୁଁ।
ହଁ। ଆଉ ତମର ଚାଷ ବାସ ହୁଏ?
କାଲି ଭଳିଆ ରାତିରେ ଯେମିତି ଉଠେଇଥିଲା ମେଘ ସେମିତି ପୁଣି ଉଠେଇବ ନା କଣଉ ପୁଣି ଲାଇନ କାଟିବେ। ଶୋଇଦେବେନି ଗରମରେ ଆଉ।
ହଁ ବା ଟିକେ କଣ ହେଲା ବେଳକୁ ଖାଲି ଲାଇନ କାଟି ଦଉଛନ୍ତି।
ମୁଁ ଯାଉଛି ପଳେଇବି ଏକାଥରେ ଖଳା ପାଖକୁ ବରଗଛ ମୁଁ ତୁ ତୋର ଗୋଟେ ଜାଗାରେ ବୁଲୁ। ମୁଁ ମୋର ଯାଉଛି ହେଇ ସେଇଆ ଘରେ ଟିଭି ଚାଲିଛି ଫ୍ୟାନ ଚାଲିଛି।
ଭଲ ଆଉ।
ତା ମାଡ଼ନି ଖାଲି ପାଦରେ ଚାଲିଲେ ଦେହ ପାଇଁ ଭଲ ବା।
ଅଉ ଭଲ ଚାଲ ଚାଲ। ଯାଉନ ଗଡିଆ ଗୋଟେ ରାଉଣ୍ଡ ମାରିଦେଇକି ଆସିବ।
ହୁଁ ସେ ତ ଛାତରେ ବୁଲୁଛୁ। ପବନ ବି ନାହିଁ। ତମ ଆଡେ କଣ ସବୁ ଖରା ନା ମେଘ ଉଠେଇଛି?
ଆମର ଖରା।
ଆଜି।
ହଁ ସେମିତି କାଉଁଳିଆ କାଉଁଳିଆ ନା ମ ଥଣ୍ଡା ଲାଗିବ ଗରମ ପ୍ରବଳ। ବେଶୀ ଖରା ହେଇନଥିଲେ କିନ୍ତୁ ଗରମ ପ୍ରବଳ ହଉଥିଲା। ଆଜି ରୋଷେଇ କଣ କରିବଲୁ?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ରୋଷେଇ କଣ ହବ ଆଜି?
ହୁଁ। ମେଘ ହଉନଥିଲା ବୋଲି ଗଛରେ ଗୋଟେ ଟକି ଫୁଲ ଫୁଟୁ ନଥିଲା କେତେ କଢ ହେଇଛି ମନ୍ଦାର ଗଛରେ ଆମର।
ହଁ।
ୁଆ ଟିକେ ଖେଳନ୍ତି ଗଡାରେ ଘାସ ହଉ ଟିକେ ପୁରା କାଦୁଅ ହେଇଗଲା ଆଉ ଛୁଆ ଖେଳି ପାରିବିନି।
ଗଛ ଲାଗେଇଛ ତାହେଲେ।
ହ
ହଁ ହ୍ୟାଲୋ।
ହଁ।
ଗଛ ଲଗେଇଛ ଫୁଲ ଗଛ।
ହଁ ଶୁଭୁଛି ତ କଥା ବା।
ଫୁଲ ଗଛ ଲଗେଇଛ ନା
କଁ କହିଲୁ?
ଫୁଲ ଗଛ ଲଗେଇଚ।
ଶୁ।
ଫୁଲ ଗଛ ଲଗେଇଛ ନା।
ହଉ ସନ୍ଧ୍ୟା ଦବୁ ନା କଣ।
ନା ଦେବିନି ଏଇ ଘରେ ଦେଇ ଦେବେ ସନ୍ଧ୍ୟା ଆଉ।
ସନ୍ଧ୍ୟା ଦବୁ। ନା ଦେବ ନାନା ଦବ।
ପୁଅ ଦବ।
ହୁଁ ହଁ ଏଇନା ଡ୍ରେସ ପାଲଟି କି ସନ୍ଧ୍ୟା ଦବୁ ଟିକେ ନା। ଠାକୁରଙ୍କୁ ଟିକେ ଡାକେ ଆଉ ଆଗକୁ ଟିକେ। କେମିତି ଭଲ ଲାଇନ ରେ ଯିବୁ ପାଠ ସାଠ ତ ସରିଗଲା। ଏତିକି ରେ ଭଲ ଜବ କରିବୁ।
ହଁ। ଦେଖିବା ଭଗବାନ କୋଉଆଡେ ନଉଛନ୍ତି ଦେଖିବା ଆଉ। ଆଉ କଣ ଖବର ସବୁ ଭଲ ନା।
ଆଉ କଁ କଇବୁ।
ରୋଷେଇ କଁ ହେଇଚି।
ହଉ। ତୁ ଯା ଡ୍ରେସ୍ ପାଲଟେ ମୁଁ ମୋର ଯାଉଛି ଅଟା ଦଳି ଦିଏ ରୁଟି। କରିଦିଏ ଆଉ ବେଳସୁ କାମ ସାରେ। ହଁ।
ହାଲୋ। ହାଲୋ।
ହଁ। ହଁ ଏ ଛୁଆ ଏଠି ନାଚୁଛନ୍ତି। ଆଉ କଁ ଦିନ ସାରା ବୁଲୁଥିଲେ। ସ୍କୁଲ ଯାଇଥିଲେ ଆଉ ଚଲେଇ ନଥିଲେ ଆଉ ଏଇନା ଟିକେ ଡେଇଁବେ ଆଉ।
ଅ ହ।
ତୋ କଥା ଭଲ ସେ ଆସୁନେଇ କଣ।
ଆଉ।
ଟିକେ କି।
ରୋଷେଇ ରୋଷେଇ କଁ ହେଇଛି। ତମ କଥା ଶୁଭୁଛିି ମତେ।
ହଉ ଆଉ ରଖୁଛି ଆଁ।
ନାଁ। ହାଲୋ ତମ କଥା।
ତୋର କିଛି ଶୁଭୁ ନେଇ ମତେ।
ଆଉ। ତମର ନେଟୱାର୍କ ପ୍ରୋବ୍ଲେମ ଅଛି ବୋଧେ। ମୋର ଅଛି ବା ଫୁଲୁ। ହାଲୋ।
ହଁ ଖୁସିି କି ଟ୍ୟୁସନ କଲୁ ନା କଣ ରାନି ଆସୁଛି ନା।
ହଁ ରାନୀ ଯାଇଛି।
ହଁ।
ହଉ ହଉ। ଅମର ମା ନା ହଉ ଯାଅ କାମ କର ମୁଁ ଯାଉ ସନ୍ଧ୍ୟା ଦେବି ଆଉ।